ହାଲୋ ହଁ
ହଁ
ହ୍ୟାଲୋ
ହଁ
ଆ ଆଜି ଜାଣିଛ ନା ମୁଁ ଆଜି ଗୋଟେ ଭଲ ରେସିପି ଟେ କରିଛି ମୁଁ ଆଜି ଭଲ ତରକାରୀ ଟେ କରିଛି ଆଜି
କଣ କି ତରକାରୀ
ପଣସ ମଞ୍ଜି ପଣସ ମଞ୍ଜି ବରା ତରକାରୀ
ପଣସ ମଞ୍ଜି ବରା ତାର ସେଟା ପୁଣି ତରକାରୀ କଣ ସେଇଟା କେମିତି କଣ କଲ
ସେଇଟା ଯୋଉ କଣ କ କଣ କଲି କହିଲା ଜାଣିଛ ନା ପଣସ ମଞ୍ଜି ଟାକୁ ସିଝେଇ ଦେଇକି ମସଲା ସବୁ ଦେଇକି ବେସନ ଦେଇକି ତରକାରୀ ର କରିଛି ବଢିଆ ଲାଗୁଛି ଦରକାରିଟା
ହ ହୋ କେମତି କେମିତି ପୁରା ଟିକେ ମତେ ପୁରା ଡିଟେଲ୍ସ ଟିକେ କହିିଲେ।
ପଣସ ମଞ୍ଜିିକି ସିଝେଇଦେନି। ସିଝେଇ ଦେଇକି ତାକୁ ଚୋପା ଛଡେଇଦେନି ଚୋପା ଛଡେଇ ଦେଇକି ତା ଦେରେ ମସଲା ସବୁ ଜିରା, ଅଦା, ରସୁଣ ସବୁ ମସଲା ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ କରିଦେନି। ଗ୍ରାଇଣ୍ଡିଙ୍ଗ କରିଦେଇକି ବେସନ ଦେଇକି ବରା ଟା ଛାଣିଦେନି। ତାପରେ ଆଳୁ ଫିସ୍ ଫିସ୍ କରିକି ତ ହଁ। ତାକୁ ତେଲରେ ଛାଣିକି ତାକୁ ତରକାରୀ ଟା କନି କଷି କାଷିକି ଉ ବଢିଆ ଲାଗୁଛି ତରକାରୀ ମାଂସ ତରକାରୀ ଭଳିଆ ନାଗୁଛି।
ଓହୋ ଯା ହଉ ଭଲ ଆଉ। ଆଉ ନା ଆମେ ମୁଁ ବି ସେମିତି ଥରେ ବନେଇଥିଲି ଯେ ମାନେ ମୁଁ ବନେଇଥିଲି କଣ କହଲ? ବନେଇଥିଲି। ଆ କୋପ୍ତା ବନେଇଥିଲି। ବନ୍ଧାକୋବିରେ କୋପ୍ତା ବନେଇଥିଲି।
ହଁ।
ହଁ, ବନ୍ଧାକୋବି ପୁରା ଛୋଟ ଛୋଟ ପୁରା କାଟି ଦେଇକି ତାକୁ କନ୍ କଲି ନା ବନ୍ଧାକୋ ବନ୍ଧାକୋପି ହଁ, ହଁ, ବନ୍ଧାକୋବି ଆଉ ରସୁଣ, ଲଙ୍କା, ତା ଦେହରେ ଖଣ୍ଡେ ପିଆଜ ଟି ଟିକେ ଅଦା, ଜିରା ତାକୁ ଦେଇକି କଣ କହିଲି ନା ଆଉ ତାର ସେଠି ଛୋଟ ଖଣ୍ଡେ ଗାଜର ହେଲା ତା ଦେହ ତାକୁ ପ୍ୟାପ୍ ପ୍ୟାପସିକମ ଗୋଟେ କ୍ୟାପସିକମ ଗୋଟେ ତାକୁ କଣ କଲି ନା ତାକୁ ପୁରା ଗ୍ରାଇଣ୍ଡିଙ୍ଗ ଟାଇପ ର କରିଦେଲି ଟିକେ ଝୁରଝୁରା ଟାଇପ ର ଗ୍ରାଇଣ୍ଡିଙ୍ଗ କରିଦେଲି ତା ଦେହ କଣ କଲିି ନା ଆ ତା ଦେହରେ ଟିକେ ଭଳିଆ ବେସନ ଟିକେ ପକେଇକି ଆଉ କନଫ୍ଲୋର ଟିକେ ପକେଇକି ତାକୁ ମୁଁ ଭଲସେ ପୁରା ଗୋଳେଇଦେଲି ଗୋଳେଇ ଦେଇକି ତାକୁ ପୁରା ଛୋଟ ଛୋଟ ବଲ୍ ଟାଇପ ର କରିଦେଲି ଗୋଲ ଗୋଲ ଗୋଲ ଟାଇପ ର ଛୋ ଟ ବଲ୍ ଟାଇପ ର କରିଦେଲି। ତାପରେ ତାକୁ କଣ କଲିନା ତେଲରେ ଛାଣିଦେଲି। ରିଫାଇନ ତେଲରେ ତାକୁ ପୁରା ଛାଣିଦେଲି ଛାଣି ଦେଇକି ସେ ଟିକେ ଯେତେବେଳେ ମାନେ ଟିକେ ନାଲି ନାଲି ହେଇଗଲା ତାକୁ ବାହାର କରିଦେଲି। ବାହାର କରିଦେଇକି ତାପରେ ବାଟିଥିଲି ଅଦା, ରସୁଣ ଟମାଟର ଗୋଟେ ପିଆଜ ଟିକେ ପୋସ୍ତ, କାଜୁ ଟିକେ ହେଲା ଏଇଗୁଡା ସବୁ ପକେଇକି ଗୋଟେ ମସଲା ମାନେ ତାକୁ ମୁଁ ବାଟିଥିଲି ଆମର ଶିଳରେ ବଟାଯାଏ। ଆମର ଜମା ଗ୍ରାଇଣ୍ଡର ଆମର ୟୁଜ୍ ହିଁ ହୁଏ ନା। ଆମର ଆମ ବାପା ଜମା ଗ୍ରାଇଣ୍ଡର ୟୁଜ୍ ହେଇଥିବା ଜିନିଷ ସେଟା ଟୋଟାଲି ଖାଇବେନି। ଆମର ଖାଲି ଶିଳରେ କାଁକିନା ସେଥିପାଇଁ ଆମେ ବହୁତ ଫିଟ ଆମେ ସମସ୍ତେ ଅଛୁ। ଆଉ ହେଲା ହଁ ଆଉ ତୋଟାଲି ବାଟିକି ମୁଁ ରଖିଥିଲି। ତାପରେ ପିଆଜ ପୁରା କାଚିକି ପୁରା ପିଆଜ ପୁରା ଛୋଟ ଛୋଟ ପୁରା କାଟିଥିଲି ପୁରା ପତଲା ପତଲା କରିକି। ଆଉ ଆଳୁ ବି କାଟିଥିଲି। ଆଳୁ ବି ଲମ୍ବା ଲମ୍ବା କରି କାଟିଥିଲି। ତାପରେ ତାକୁ କଣ କଲି ନା ତାକୁ ସେମିତି ପିଆଜ ଆଗେ ତେଲ ପକେଇଲି, ତାପରେ ପିଆଜ ପକେଇଲି ପିଆଜ ପକେଇକି ତାକୁ ପୁରା ମାନେ ଗୋଳେଇଲି। ଗୋଳେଇଲା ପରେ ତା ଦେହରେ ଲଙ୍କା, ହଳଦୀ, ଲୁଣ ଦେଇକି ତାକୁ ଗୋଳିଲି ସେ ପିଆଜରେ ତାପରେ ସେ ମସଲାକୁ ପକେଇଲି। ମସଲା ପକେଇକି ପୁରା ଗୋଳେଇିଲି ଗୋଳେଇିଲି ସେ ପୁରା ଭଲସେ କଷି ହେଇଗଲା ପରେ ତାପରେ ଆଳୁ ପକେଇକି ଗୋଲେଇଲି ତାପରେ ସେଇ ଯୋଉ ବନେଇଥିଲି ସେ ଯୋଉ ଛୋଟ ଛୋଟ ବରା ଟାଇପ ର ତାକୁ ପକେଇ ଦେଇକି ଆଉ ପାଣି ଦେଇଦେଲି ତାକୁ ପକେଇଦେଲି ଆଉ ସେ ପୁରା ବଢିଆ ହେଇଥିଲା ସେଟା। ଛୋଟ ଛୋଟ ବରା କରିଥିଲି ଯେମିତି ଗୋଲାପ ଜାମୁନ ମାନେ ଛୋ ଛୋଟ କରିଥିଲେ ଫୁଲିକି ବଡ ବଡ ହେଇଯାଏ।
ହଁ ହଁ ହଁ ଆଚ୍ଛା ଆଚ୍ଛା।
ହୁଁ ବଢିଆ ଟେଷ୍ଟ ବି ବଢିଆ ଲାଗୁଥିଲା।
ହଁ ହ ଆଉ ଗୋଟେ ନଡିଆ ବରା ତରକାରୀ ଖାଇଚ ନା?
ନଡିଆ ବରା ହଁ ହଁ ମୁଁ ଆମ ଘରେ ମୋ ମା ବନାନ୍ତି।
ଉଁ ନଡିଆ ବଟା ତରକାରୀ ଟା ଭଲ ଲାଗିଲା ନା?
ବଢିଆ ଲାଗେ ମ ତେ ବି ବଢିଆ ଲାଗେ ଆମ ଗାଁ ରେ ତ ଆ-ଆମ ଘରେ ଆମ ଗାଁ ଆମର ପୁରା ନଡିଆ।
ନଡିଆ ବରାରେ ତମେ କି ମସଲା ଦିଅ?
ଆମ ବରାରେ
ହୁଁ।
ଆମ ନଡିଆ ବରା ତରକାରୀରେ ଉ ମା ନଡିଆକୁ କଣ କରନ୍ତି ନା ତାକୁ କୋରି ଦିଅନ୍ତି ଆଗେ କୋରି ଦେଇକି ତାକୁ ବାଟି ଦିଅନ୍ତି ଲଙ୍କା ଖଣ୍ଡେ ରସୁଣ ଟେ ରସ୍ ସୁଣ ଦି ଖଣ୍ଡ ଜିରା ଟିକେ ପକେଇକି ଅରୁଆ ଚାଉଳ ଟିକେ ଭଳିଆ ପକେଇକି ବାଟି ଦେଇକି ତାକୁ ବରା କରିଦିଅନ୍ତି।
ଓ ହୋ ନା ନା ସୋରିଷ ମସଲା ଦେଇକି କର ନା ଅଦା ରସୁଣ ମ
ହଁ ଆମ ଘରେ ସୋରିଷ ମସଲା ଦେଇକି ବେଶି କରନ୍ତି।
ହୁଁ ବଢିଆ ଟେଷ୍ଟ ଲାଗିଲା ନା?
ବଢିଆ ଲାଗେ ବଢିଆ ଲାଗେ ତାପରେ ଊ
ତମ ବାଡିରେ ଖଡା ଖଡା ଗଛ ନଗେଇଚ ନା?
ଆଁ ଖଡା ଗଛ ଲଗେଇନୁ ଆମର।
ଖଡା ତରକାରୀ ଖାଇଚ ନା?
ଖଡା ତରକାରୀ ହଁ ଖାଇଚି ଆମର ଖଡା ଗଛ ନାଇଁ।
ନା ଆମ ବାଡିରେ ନିଚେ ହେଇଚି ବଣ ହେଇଚି ଖଡା ତାପରେ ବିକ୍ରି ବି ହଉଚି।
ଅ ହୋ। ଓ ହୋ।
ହଁ ଖଡା ତରକାରୀ ଉଁ ଇଏ ମସୁର ଜାଇ ପକେଇକି ଖଡା ଯୋଉ ମୂଳ ସବୁ ତା ଯୋଉ ଗଛ ସବୁ
ଖଣ୍ଡ ଖଣ୍ଡ କରିକି ନା ଡି ଭଳିଆ ଛୁଇଁ ଭଳିଆ କରିକି ତାକୁ ତରକାରୀ କରିଦବ ମସୁର ଜାଇ ପକେଇକି ବଢିଆ ଲାଗେ ସେ ତରକାରୀ ଟା।
ଓ ହୋ। ଆଉ ଯୋଉ ଫୁଲ ଫୁଲ ବରା ତରକାରୀ ଖାଇଚ ନା ଫୁଲ ବରା କେବେ କରି ଖାଇଚ ନା? ବୋଇତାଳୁ ଫୁଲ ବରା ବୋଇତାଳୁ ଫୁଲ ବରା।
ହଁ ହଁ ହଁ ଯୋ-ଯୋଉ ଅରୁଆ ଚାଉଳ ବଟା ଦେଇକି ନା?
ହଁ ହଁ ଅରୁଆ ଚାଉଳ ବଟା ଦେଇକି ଆଉ ବେସନ ବି ଦେଇକି କରନ୍ତି।
ଅ ହ ହ ହଁ ହଁ ଖାଇଚି ସେଇଟା।
ହୁଁ ହୁଁ ଆଉ ତମର ସବୁଠାରୁ ପ୍ରିୟ ଅ ହ ତମର ସବୁଠାରୁ ପ୍ରିୟ ଖାଦ୍ୟ କଣ?
ମୋର ଛତୁ ଟା ଭାରି ପ୍ରିୟ।
ଓ ହଁ ଛତୁ ମତେ ବି ବହୁତ ଛତୁ ଭଲ ଲାଗେ ଯେ। କିନ୍ତୁ ଛତୁ ଟା ଉ କୋଉ ଛତୁ ତମକୁ ଭଲ ଲାଗେ ବଟମ ଛତୁ ନା କୋଉ ଛତୁ କେତେ ପ୍ରକାର ତ ଛତୁ
ଏଇ ଯୋଉ ପୁଆଲ ଛତୁ ଟା ଭଲ ଲାଗେ ବେଶୀ ଏଇ ଯୋଉ କଢ କଢ ଯୋଉ ପୁଆଲ ଛତୁ ପୁଆଲ ଛତୁ।
ଆଚ୍ଛା ଆଚ୍ଛା ଯୋଉ କାନ ଭଳିଆ ହେଇଥାଏ ତ?
ନା ନା କାନ ଭଳିଆ ନାଇଁ ପୁଆର ଛତୁ ଯୋଉ କଢ କଢ ଭଳିଆ? ଏଡ଼ିକି ଏଡିକି କଢ କଢ ହେଇଥିବ
ଆଚ୍ଛା ଆଚ୍ଛା କଢ ଛତୁ ହଁ ହଁ ଆଛା। ଆମ ଏପଟେ ସେଠି ଏଇଗୁଡା ସବୁ କଢ ଛତୁ କହନ୍ତି।
ନା ଆମର ଏଠି ପୁଆଲ ଛତୁ କୁହନ୍ତି।
ପୁଆଲ ଛତୁ ଓହୋ। ମତେ ବେଶୀ ବାଲି ଛତୁ ଟା ଭଲ ଲାଗେ ଏ ଛୋଟ ଛୋଟେ ଛୋଟ ହେଇଥାଏ ବାଲି ଛତୁ ସେ ବାଲି ଛତୁ ଟା ମୋର ଭାରି ପ୍ରିୟ।
ନା ପୁଆଳ ଛତୁ ଟା ଭଲ ଲାଗେ ଏଇ ଯୋଉ ଆମର ମାନେ ଯୋଉ ଇଏ ନାଡି ଛତୁ ଟା ବି ଭଲ ଲାଗେ।
ହଁ ମାନେ ମତେ ଛତୁରେ ସବୁ ଭଲ ଲାଗେ ସବୁ ଛତୁ ମତେ ଭଲ ଲାଗେ। ଖାଲି ବଟମ ଛତୁ ଟା ଟିକେ ଅଲଗା ଟାଇପ୍ ର ଲାଗେ ନହେଲେ ଆଉ ସବୁ ଛତୁ ମୋର ଭାରି ପ୍ରିୟ।
ନା ଛତୁଟାରେ ମୋର ବି ସେଇ ଛତୁରେ ଯୋଉ ରେସିପି କରିବ ମତେ ସେଇଟା ବଢିଆ ନାଗେ।
ହଁ ଛତୁ ରେ କୋଉ କୋଉ ରେସିପି କରି ଜାଣିଚ?
ଛତୁରେ ଯୋଉ ସୋରିଷ ମସଲା ଦେଇକି ଛତୁରେ କରେ। କଷା ମସଲା ଦେଇକି କରେ। ଛତୁରେ ଯୋଉ କଣ କହିଲ ମାନେ ଆମର ଉଁ ଇଏ ଛତୁ ପକଡା କରେ ଯୋଉ ପକୁଡି ଛତୁ ପକ ଡି ଯାଣ ଖାଇଚ ନା?
ଓହୋ ହଁ ହଁ ମୁଁ କରେ ବା ଛତୁ ପକୁଡି।
ଛତୁ ପକୁଡ଼ି ଖାଇଚି ଆଉ ଉଁ ମାନେ ଛତୁ ଚପ୍ ଖାଇଚ ନା?
ସେ ପକୁଡି ଟାଇପ ର କରିକ ବୋଧେ ଚପ୍ କରନ୍ତି ନା କେମିତି କରନ୍ତି ଛତୁ ଚପ୍ ଟା?
ତୁ ଚପ ଟା ଯୋଉ ଆଳୁ ସିଝେଇକି ଆଳୁ ଟା ମାନେ ମସଲା ଦେଇକି ତାକୁ ବଘାରିଦବ ଛତୁ ଟାକୁ ତାକୁ ଟିକେ ଖାଲି ମ ସନ୍ତୁଳି ଥିବ ତେଲରେ ଉମ୍ ଆଳୁ ଚ ଆଳୁ ଯୋଉ ମସଲା ଦେଇଥିବ ସେ ମସଲା ଦେହରେ ଛତୁ ଖ ଗୋଟେ ଗୋଟେ ନଗେଇକି ଦେ ତେଲରେ ବୁଡେଇକି ଛାଣିବେ।
ଓହୋ ଏମିତି ଓହୋ ଆମର ଆମର କିନ୍ତୁ ଆମ ମୁଁ କିନ୍ତୁ ଟମାଟୋ ଚ ଚପ୍ ବନାଏ ଆଉ ପୋଟଳ ଚବ୍ ବନାଏ।
ତମେ ପନିର ଚପ୍ ଖାଇଚ ନା ପନିର ଚପ୍।
ହଁ ପନିର ଚୋପ୍ ମୁଁ ଗୋଟେ ଅଲଗା ଟାଇପ ର ବନାଏ ପନିର କୁ ପୁରା ପୁରା ଚାରି କଣିଆ କରି କା ଟି ଦେଇକି ତାକୁ ବେସନ ରେ ବୁଡେଇକି ବ ବନାଏ ପନିର ଚପ୍ ଗୋଟେ ଏ ଟାଇପ୍ ର ଆଉ ଗୋଟେ ଆଳୁ ଆଳୁ ଗୋଟେ ମାନେ ଭର୍ତା ଟାଇପ୍ ର ଯେମିତି ବଘରା ହୁଏ ଆଳୁ ସେମତି ଆଳୁ ବଘରା ଭଳିଆ ବନେଇକି ପନିର ଟା ପନିର ପୁରା ଚାରି କଣିଆ ଭଳିଆ ପତଳା କରି କାଟି ଦେଇକି ତା ଦେହରେ ଆଳୁ ଦେଇକି ବେସନ ରେ ବୁରେ ବୁଡେଇକି ବି ଛାଣେ ସେଇଟା ବି ବଢିଆ ଲାଗେ।
ଓହୋ ଭଲ ଲାଗେ
ତମେ କେମିତି କର?
ମୁଁ ପନିରି ଭୁଜିଆ କରେ।
ଓହୋ ହଁ ହଁ।
ପନିରି ଭୁଜିଆ କର ନା କେବେ? ପନିର ହଁ ପୁରା ଅଂ-ଅଣ୍ଡା ଭୁଜିଆ ଭଳିଆ ଲାଗେ। ଝୁମ୍ପରା
ହଁ। ବଢିଆ ଲାଗେ। ତମେ କେମିତି କର ଫନ୍ ପନିର ଭୁଜିଆ?
ପନିର ଟା ଆଗେ ଚୁ-ଚୁନା କାଟିଦିଏ ଚୁନା କାଟି ଦେଇକି ତାକୁ ଚିପୁଡିକି ଟିକେ ଫ୍ରିଜରେ ରଖିଦିଏଁ। ଫ୍ରିଜରୁ କାଢି ଆଣିକି ତାପରେ ଉଁ ଏ ଯୋଉ ଆଳୁ ଚଞ୍ଚା ଦେହରେ ଚାଞ୍ଚି ଦିଏ। ଚାଞ୍ଚି ଦେଇକି ତାପରେ ଉଁ ଉଁ ଟମାଟର କ୍ୟାପ୍ସିକମ୍ ପିଆଜ କଞ୍ଚାଲଙ୍କା ସବୁ ପକେଇକି ଭୁଜିଆ ଟା ବନାଏ। ତେଲ ପକେଇଦିଏ ପିଆଜ ପକାଏ କ୍ୟାପ୍ସିକମ୍ ଆଉ ଉଁ ସବୁ ପକେଇ ଦେଇକି ତାପରେ ଏଇ ଯୋଉ ପନିର ଟାକୁ ଉଁ ଉଁ ପୁରା ଚାଞ୍ଚିକି ରଖିଥାଏ। ପକେଇ ଦେଇକି ଉଁ ଟମାଟର ସବୁ ପକେଇ ଦେଇ କରେ ବଢିଆ ଲାଗେ। ‌ ଅଣ୍ଡା ଭୁଜିିଆ ଭଳିଆ ନାଗିବ।
ହଁ ହଁ ହଁ ମୁଁ ବି କେତେ ଥର ବନେଇଚି। ହଁ ମୁଁ ବନେଇଚି କେତେଥର ବନେଇଚି ମତେ ଭାରି ଭଲ ଲାଗେ। ରୁଟି ରୁଟି ପରଟା ସହିତ ବେଶୀ ଭଲ ଲାଗେ ସେଇଟା।
ହଁ।
ହଁ।
ଆଉ ଆଉ ମୁଁ ରୁଟି ପରଟା ହାତ ଭିତରୁ କୋଉଟା ଭଲ ଲାଗେ ସବୁଠାରୁ?
ମତେ ତ ଭାତଟା ବେଶୀ ଭଲ ଲାଗେ।
ଓହୋ ମତେ କିନ୍ତୁ ଭାତ ବେଶୀ ଭଲ ଲାଗେନା। ମତେ ରୁଟି ପରଟା ତିନି ଟାଇମ୍ ଦେଲେ ମୁଁ ଖାଇକି ରହିଯିବି।
ଉଁ ଭାତ ଅ ଶୁଣ ଶୁଣ ଭା ତ ବେଶୀ ଭଲ ନାଗେ ବୋଲି କଣ ସବୁ ତିନି ଟାଇମ୍ ଖାଇମି ତା ନୁହେଁ। ଗୋଟେ ଟାଇମ୍ ଖାଇମି କିନ୍ତୁ ଭାତ ମୁଠେ ନଖାଇନେ ମୁଁ ମତେ ସେ ଭଲ ଲାଗିବନି।
ହଁ ହଁ ଜଣେ ଜଣେ ଅଛନ୍ତି ତାଙ୍କୁ ଭାତ ନଖାଇଲେ ଜମା ଭଲ ଲାଗେନା। ଜଣେ ଜଣେ ଅଛନ୍ତି ତିନି ଟାଇମ୍ ସେମାନେ ଭାତ ଖାଇକି ବି ରହିଯିବେ କିନ୍ତୁ ମୁଁ ବି ମୋତେ ଯଦି ତିନି ଟାଇମ୍ ଭାତ ନଦେଲେ ମୁଁ ଖାଇଦେବି।
ମୁଁ ତିନି ଟାଇମ୍ ଭାତ ଖାଏନା ଗୋଟିଏ ଟାଇମ୍ ଭାତ ଖାଇମି କିନ୍ତୁ ଭାତ ମୁଳଠେ ଖାଇମି।
କିନ୍ତୁ ମତେ ପଖାଳଟା ଟିକେ ଭଲ ଲାଗେ। ଆମ ଓଡିଆରେ ପଖାଳଟା ପୁରା
ହଁ ପଖାଳଟା ତ ମୋର ଯୋଉ ଲେମ୍ବୁ ଚିପୁଡି ଦେମି ଦହି ଟିକେ ପକେଇଦେମି ଆଉ ଯୋଉ ଲଗେଇ ଖିଆକୁ ଆଳୁ ପୋଡି ଦେଇକି ମୋର ଭର୍ତା କରିଦେମି ବାସ୍ ମୋର ଆଉ କିଛି ଦରକାର ନାଇଁ ଶାଗ ଭଜା ଟିକେ ମୁଁ ଏତିକି ନଗେଇ ଖାଇଦେବି।
ଓହୋ ହୋଉ ଆଉ ତମର ଆଉ ତମେ ରଜରେ ଏଥର କଣ କରିଥିଲ?
ଆମର ରଜରେ ଏଥର ହେହିଥିଲା ଆଁ ଓଁ। ଉଁ ଯୋଉ ପୋଡ ପିଠା ହେଇଥିଲା ଆଉ
ଓ ହଁ।
ଛେନା ପିଠା ଗୋଟେ ହେଇଥିଲା।
ଶାଢୀ ଶାଢୀ ନା ଡ୍ରେସ ନା କଣ କରିଥିଲ?
ଆମର ହେଇଥିଲା ମୋର ହେଇଥିଲା ଡ୍ରେସ ହେଇଥିଲା।
କି ଡ୍ରେସ ହେଇଥିଲା?
ହୁଁ ଭଲ ଗ୍ରାଉଣ୍ଡ ଟେ କରିଥିନି ଆଉ। ଶାଢୀ ଗୋଟେ ହେଇଥିଲା ଗ୍ରାଉଣ୍ଡ ଟେ କରିଥିନି ଆଉ।
ଓହ ଭଲ ଆଉ ନା ମୁଁ କରିଥିଲି ଶାଢୀ କରିଥିଲି ଦିଟା ଡ୍ରେସ ବି ମୋର ଦିଟା ଥିଲା ମୁଁ ପିନ୍ଥିଲି ବଢିଆ ମୁଁ ମେଚେ ଗୋଟେ ଡ୍ରେସ ଅଛି ନା। ଛଅ ସାତଟ ଭଳିଆ ଡ୍ରେସ ପୁଣି କିଣିଥିଲି ଆଉ କରିବି ସି ସେଇକୁ ପି
ମୋର ବି ସେଇରକମ ହଁ ମୋର ବି ସେଇରକମ ତିନିଟା ଶାଢୀ। ଗୋଟେ ଗ୍ରାଉ କରିଥିଲି ପିଦେନି ଆଉ।
ଯା ହଉ।
ମେକଅପ୍ ଜିନିଷ ତ ଏଥର ମେଚେ ଗୁଡେ ଆଣିଛି। ମୁଁ କହିନି ମେକଅପ୍ ଜିନିଷ ମେଚେ ଗୁଡେ ମୁଁ ଏଥର ଆଣିଛି ରଜରେ।
ଓହୋ ଯା ହଉ ଭଲ ମେକଅପ ନିଅ ଆଉ ତମ ଶାଶୁ ଶଶୁର ଅଛନ୍ତି ନା ତମ ଘରେ?
ହୁଁ ଶାଶୁ ଅଛନ୍ତି।
ଓ ହୋ। ତମ ଶ୍ ଶାଶୁ ବହୁତ ଭଲ ଆଉ ତମେ ଶାଢୀ ଫାଢୀ ପିନ୍ଧୁନ ଡ୍ରେସ ପିଞ୍ଚ ଭଲ ସେ କିଛି କହୁନାହାନ୍ତି।
ନା ମୋ ଶାଶୁ ବହୁତ ଭଲ।
ହଁ ହଁ ଭଲ ଉ।